ହ୍ୟାଲୋ।
ମ୍ୟାଡ଼ାମ୍ କଣ କରୁଛନ୍ତି?
ବସିଛି। ଆପଣ କଣ କରୁଛନ୍ତି?
ମୁଁ ବି ଏମିତି ବସିଛି।
ଆଚ୍ଛା।
ହଁ ଚାଲନ୍ତୁ ଆମେ ଆମ ଟପିକ୍ ଆରମ୍ଭ କରିବା।
ହୁଁ- ହୁଁ।
ତ ଆଜି ଆମେ ଆମର ପୁରୁଣା ମହାକାବ୍ୟ ହ ମହାଭାରତ ଉପରେ କଥା ହବା, ତ ଆପଣଙ୍କର ମହାଭାରତ ଉପରେ କଣ ଧାରଣା? କୁହନ୍ତୁ?
ଦେଖ ମହାଭାରତ ହେଉଛି, ଆମ ଭାରତ ସବୁଠାରୁ ମାନେ ଗୋଟେ ମହାକାବ୍ୟ। ଯୋଉଟା କି ଆମେ ବେଶ ଦେବଙ୍କଠୁ ମାନେ ଜାଣିବାକୁ ପାଉଛେ। ତ ମହାଭାରତ ଯେତେବେଳେ ହୋଇଥିଲା, ନା ଆମେ ସେ ବିଷୟରେ କିଛି ଜାଣିଥିଲେ, ନା ଆମେ ତାକୁ ଦେଖିଥିଲେ, ନା ଆମେ ତାକୁ ବୁଝିଥିଲେ। ଏବେ ଆମେ ମାନେ ପଢ଼ିବାଠୁ ପଢିଲା ପରେ ଆମେ ଜାଣୁଛେ ଯେ ବ୍ୟାସଦେବ ତାକୁ ରଚନା କରିଥିଲେ, ଯେ ଏମିତି କହିଥିଲେ କୁରୁବଂଶର ଆରମ୍ଭ ହୋଇ ଥିଲା। ହସ୍ତିନାପୁର ର ରାଜା ଯୋଉ ଶନ୍ତାନୁଙ୍କର ଦୁଇ ପୁତ୍ର ଥିଲେ ଭୀଷ୍ମ ଆଉ ବିଚି ତାପରେ କୁରୁବଂଶର ଦୁଇ ରାଜପୁତ୍ର ଜନ୍ମ ହେଲେ ଧୂତରାଷ୍ଟ୍ର ଆଉ ପାଣ୍ଡୁ। ତ ଧୂତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିଲେ। ପାଣ୍ଡୁ ରାଜା ହେଲେ। ଯେ ସେତେବେଳେ ସେ ସେ ଯେହେତୁ ଅନ୍ଧ ଥିଲେ ତ ପାଣ୍ଡୁ ତାପରେ ରାଜା ହେଲେ। ତାପରେ ପାଣ୍ଡୁଙ୍କର ଯିବା ପରେ ଅଧୂତ ରାଷ୍ଟ୍ର ମାନେ ପାଣ୍ଡୁଙ୍କ ବଂଶକୁ ନିଜ ହାତକୁ ନେଇ ସେ ରାଜା ହେଇଥିଲେ। ସେ ଅନ୍ଧ ହେଇକି ମଧ୍ୟ ରାଜା ହେଇଥିଲେ। ତ ଧୁତରାଷ୍ଟ୍ରଙ୍କର ଶହେ ପୁତ୍ର ଥିଲେ ଗୋଟେ କନ୍ୟା ଥିଲେ। ସେମାନଙ୍କୁ କୌରବ ବୋଲି କୁହାଯାଉଥିଲା ତାଙ୍କର ଯୋଉ ଶହେ ପୁତ୍ର ଆଉ ତାଙ୍କୁ। ଧୂତରାଷ୍ଟ୍ରଙ୍କ ବଂଶକୁ। ଆଉ ତାଙ୍କର ଯୋଉ ଭାଇ ଥିଲେ ପାଣ୍ଡୁ ତ ତାଙ୍କର ପାଞ୍ଚ ପୁତ୍ର ଥିଲେ ତ ତାଙ୍କୁ ପାଣ୍ଡବ ବୋଲି କୁହାଯାଉଥିଲା। ତ ପାଣ୍ଡୁଙ୍କୁ ର ବଂଶ ଏ ଧୃତରାଷ୍ଟ୍ରଙ୍କର ଶହେ ପୁତ୍ର ଯେହେତୁ ଥିଲେ ତାଙ୍କର ମାନେ ଜ୍ୟେଷ୍ଠ ପୁତ୍ରଙ୍କର ନାମ ଥିଲା ଦୁର୍ଯ୍ୟୋଧନ। ଆଉ ବାକି ଯେତିକି ତାଙ୍କ ପୁତ୍ର ଅଛି ସମସ୍ତଙ୍କର ନାମ ଦୂ ରୁ ହିଁ ଆରମ୍ଭ। ତ ଧୂତରାଷ୍ଟ୍ରଙ୍କର ଝିଅଙ୍କ ନାଁ ବି ହେଲେ ଦୁଶୀଳା। ହେଲା। ତ ଆଉ ପାଣ୍ଡୁଙ୍ଗର ପାଞ୍ଚ ପୁତ୍ର ଥିଲେ ଯୁଧିଷ୍ଠର, ଭୀମ, ଅର୍ଜୁନ, ନ କୁଳ, ସହଦେବ।
ଆଙ୍କେ ଥିଲେ ପାଞ୍ଚ ପାଞ୍ଚ ଭାଇ ତ ସମସ୍ତେ ଆମେ ଯେଉଁଭଳି ଭାବେ ମାନେ ଶିକ୍ଷା ଗ୍ରହଣ କରୁଚେ ମାନେ ଆଗକୁ ବଢିବା ପାଇଁ ସେଇପ ସେଇପରି ଭାବେ ରାଜବଂଶର ଗୋଟେ ଥିଲା। ତ ରାଜବଂଶର ପିଲାମାନେ କଣ କରନ୍ତି ମାନେ ଶିକ୍ଷା ଗ୍ରହଣ କରିବା ପାଇଁ ଗୁରୁଙ୍କ ପାଖକୁ ଯାଆନ୍ତି ସେଠି ଧନୁର୍ବିଦ୍ୟା ତ ଯୁଦ୍ଧ ବିଦ୍ୟା ଏଇ ସବୁ ଶି ଖନ୍ତି ତ କୌରବ ଆଉ ପାଣ୍ଡବ ମାନେ କଣ କ ଯାଇଥିଲେ ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଅସ୍ତ୍ରଶସ୍ତ୍ର ଶିକ୍ଷା ଲାଭ କରିବା ପାଇଁ। ଯାହା ଫଳରେ ଅର୍ଜୁନ ସବୁଠାରୁ ଭଲ ଶ୍ରେଷ୍ଠ ଧନୁର୍ଦ୍ଧର ଥିଲେ। ତ ତାଙ୍କ କୁ ଦେଖିବି ଆପଣ ଜାଣିଥିବେ ଯେ ଦୂରରୁ ଦେଖିକି ମଧ୍ୟ ଯୁଦ୍ଧ ବିଦ୍ୟା ଶିଖି ପାରନ୍ତି କିଛି ଶିଷ୍ୟ ତ ତାଙ୍କୁ ଦେଖି କର୍ଣ୍ଣ ମଧ୍ୟ ଶିଖି ଯାଇଥିଲେ। ଯୁଦ୍ଧ ବିଦ୍ୟା ସେ ବି ଗୋଟେ ମାନେ ଭଲ ଧନୁର୍ଦ୍ଧର ଥିଲେ।
କର୍ଣ୍ଣ ହଁ କର୍ଣ୍ଣ ବୋହୁତ୍ ଭଲ ଉଁ ଧନୁର୍ଦ୍ଧର ଥିଲେ କିନ୍ତୁ କର୍ଣ୍ଣଙ୍କ ଜାତି ଅ ଦ୍ରୋଣାଚାର୍ଯ୍ୟ କେବଳ ଆମର କ୍ଷତ୍ରିୟ ଏବଂ ବ୍ରାହ୍ମଣ ମାନ ଙ୍କୁ ଶିକ୍ଷାଦାନ କରୁଥିଲେ। ଯେହେତୁ କର୍ଣ୍ଣଙ୍କର ଛୋଟ ଜାତି ଥିଲା। ଏବଂ ତାଙ୍କୁ ଗୁରୁ ଦ୍ରୋଣାଚାର୍ଯ୍ୟ
ଥିଲା ବଟ୍ କର୍ଣ୍ଣ କଣ ଥିଲେ ଜାଣିଚ ନା? ତାଙ୍କେ ବି ଥିଲେ ମାନେ ଅ ଆଙ୍କର ଅର୍ଜୁନଙ୍କର ଭାଇ ମଧ୍ୟ ତାଙ୍କେ ଥିଲେ କର୍ଣ୍ଣ କିନ୍ତୁ ହଁ। କୁନ୍ତିଙ୍କ ପୁତ୍ର ଥିଲେ ତାଙ୍କ ଭାଇ ଥିଲେ ନା ତ ଆଙ୍କେ ମାନେ ଆପଣ ତା ବିବାହ ପରେ ଜନ୍ମ ହେଇଥିଲେ। ଆଉ କର୍ଣ୍ଣ କୋ କର୍ଣ୍ଣ ଯେ କୁନ୍ତିଙ୍କର ବିବାହ ହେଇ ନଥିଲା ଯେତେବେଳେ ସେତେବେଳେ ସେ ମାନେ ଜନ୍ମ ନେଇଯାଇ ଥିଲେ। କୁନ୍ତି ତାଙ୍କୁ ନଦୀରେ ଭସେଇ ଦେଇଥିଲେ।
ସୂର୍ଯ୍ୟଙ୍କ ଆଶୀର୍ବାଦ ସ୍ୱରୂପ କର୍ଣ୍ଣ ଜନ୍ମ ହେଇଥି ଲେ। ଯେହେତୁ କୁନ୍ତିଙ୍କର ବିବାହ ହୋଇନଥିଲା ତେଣୁ କୁନ୍ତି ସେ ତାଙ୍କୁ ନଗ୍ନ ମଧ୍ୟ ଜାଣିଥିଲେ ତାଙ୍କ ମାତା ହୋଉଛନ୍ତି କୁନ୍ତି। କିନ୍ତୁ ସେ କର୍ଣ୍ଣ ନା କର୍ଣ୍ଣ କିଛି ତାଙ୍କ ମା ତାଙ୍କୁ କହିପାରୁଥିଲେ। କିନ୍ତୁ କୁନ୍ତି ସବୁବେଳେ ତା ପାଣ୍ଡବ ମାନଙ୍କୁ ବୁଝାଉଥିଲେ କି କର୍ଣ୍ଣ ତମ ଭାଇ ସଦୃଶ। ତାଙ୍କୁ ସବୁବେଳେ ଭାଇ କରି ବ୍ୟବହାର କର। କିନ୍ତୁ କର୍ଣ୍ଣ ଦୁର୍ଯ୍ୟଧନଙ୍କ ସହ ମିଶି ସବୁବେଳେ ପାଣ୍ଡବ ମାନଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରୁଥିଲେ ତ କର୍ଣ୍ଣ ଅ କର୍ଣ୍ଣ ଜାଣିଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ କୁ ଯଦି କର୍ଣ୍ଣ ତାଙ୍କୁ ଶିକ୍ଷା ମାଗିବେ ତ ଗୁରୁ ଦ୍ରୋଣାଚାର୍ଯ୍ୟ ସେ ତାଙ୍କୁ ମନା କରିଚି ତାଙ୍କର ଛୋଟ ଜାତି ଥିଲା ତ ସେ ତାଙ୍କୁ ଲୁଚି କରି ବିଦ୍ୟା ଲାଭ କରିଥିଲେ ଏବଂ ଲୁଚି କରି ବିଦ୍ୟା ଲାଭ କରିଥିଲେ ଏବଂ ଯେତେବେଳେ ଗୋଟେ ବଣରେ ଯୁ ହଁ ଗୋଟେ ବଣରେ ଶିକାର କରିବାକୁ ଯାଇଥିଲେ। ତ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଭାବରେ ଉ କର୍ଣ୍ଣ ପରିଚିତ। ମାନେ ପରିଚିତ ହେଲେ ତ ସେତେବେଳେ ଅର୍ଜୁନ ଅର୍ଜୁ ଗୁରୁ ଦ୍ରୋଣାଚାର୍ଯ୍ୟ ଅର୍ଜୁନଙ୍କୁ ଅଁ ଅର୍ଜୁନକୁ ମାନେ ବା କର ମାନେ ଆଃ ଶପଥ ଦେଇଥିଲେ ବା କହିଥିଲେ କି ମୁଁ ତମକୁ ସର୍ବଶ୍ରେଷ୍ଠରେ ଧନୁର୍ଦ୍ଧର କରେଇବି ତ ଗୁରୁ ଗୁରୁଙ୍କୁ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁଅର୍ଜୁନ ପଚାରିଥିଲେ। ଗୁରୁଦେବ ଯେବେ ଆପଣ ମତେ ବଚନ ଦେଇଥିଲେ କି ମୁଁ ସବୁ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ହେବି ତ ଏଇ ଆଉ ଜଣେ ଆପଣଙ୍କ ଶିଷ୍ୟ କିଏ? ତ ଗୁରୁ ଗୁରୁ ଦ୍ରୈଣାଚାର୍ଯ୍ୟ ଏବଂ ଅର୍ଜୁନ ତାଙ୍କ ପାଖକୁ ଯାଇଥିଲେ ତ ସେ କର୍ଣ୍ଣ କହିଲେ କର୍ଣ୍ଣଙ୍କୁ ପଚାରିଲେ ତମ ଗୁରୁ କିଏ? ତ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଚିତ୍ର କର୍ଣ୍ଣ ନିଜ ଅ-ମାନେ ଯୋଉଠି ତାଙ୍କେ ଶିକ୍ଷା ଲାଭ କରିଥିଲେ ସେଇଠି ହି କହିଥିଲେ। କହିଲେ ଏଇ ହେଉଛନ୍ତି ମୋ ଗୁରୁ। ତ ଗରୁ ଗୁରୁ ଦ୍ରୋଣାଚାର୍ଯ୍ୟ କହିଲେ, ମୁଁ ତ ତମକୁ ଶିକ୍ଷା ଦେଇନି ତ ସେ କହିଲେ ମୁଁ ଆପଣ ମତେ ଶିକ୍ଷା ଦେଇନାହାନ୍ତି ସତ, କିନ୍ତୁ ମୁଁ ଆପଣଙ୍କୁ ଦେଖି କି ଶିକ୍ଷା ଲାଭ କରିଛି, ତ ସେତେବେଳେ ଗୁରୁ ଦ୍ରୋଣାଚାର୍ଯ୍ୟ କର୍ଣ୍ଣ ଙ୍କୁ କହିଲେ ଯେହେତୁ ତମେ ମତେ ଗୁରୁ ବୋଲି ଭାବିଛ ତ ମତେ ତୁମକୁ ଅ ଅ ହଁ ମତେ ତମ ବୃଦ୍ଧା ଆଙ୍ଗୁଠି ଦାନ କର ତ ସେ ଅ ମୁଁ ପାଳନ କରିବାକୁ ଯାଇ କର୍ଣ୍ଣ ତାଙ୍କର ରୃଦ୍ଧା ଆଙ୍ଗୁଠି ଦାନ କରିଥିଲେ ଥିଲେ। ଯେହେତୁ ଧନୁର୍ବିଦ୍ୟା ପାଇଁ ସର୍ବ ବ ମାନେ ସବୁୁଠୁ ଆବଶ୍ୟକ ହେଉଛି ଆମର ବୃଦ୍ଧାଙ୍ଗୁଡି। ତ ଗୁରୁ ଜାଣିକି ତାଙ୍କୁ ତାଙ୍କର ବୃଧାଆଙ୍ଗୁଠି ମାଗି ଦେଇଥିଲି ତ ଏମିତି ହେଲେ ସେ ଆଉ ଯୁଦ୍ଧ କରିପାରିବେ ନାହିଁ ଏହା ଦ୍ଵାରା ଅର୍ଜୁନ ହେବେ ଆମର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର। ଏବଂ ଆ ଏ ଗୁରୁ ଏଇଥିପାଇଁ ବି ମଧ୍ୟ ତାଙ୍କୁ ତାଙ୍କ ଆ ବୃଦ୍ଧାଙ୍ଗୁଠି ମାଗିଥିଲେ ଯେହେତୁ ସେ ବିଦ୍ୟା ଚୋରି କରିଥିଲେ। ତ ଗୁରୁ ତାଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ମଧ୍ୟ ତାଙ୍କ ବୃଦ୍ଧା ଆଙ୍ଗୁଠି ମାଗିଥିଲେ। ତ ଅର୍ଜୁନ ଗୁରୁଙ୍କୁ ଗୁରୁ ଦ୍ରୋଣାଚାର୍ଯ୍ୟ କୁ ପ୍ରଶ୍ନ କଲେ। ଗୁରୁ, ମୁଁ ତ ବାସ ଆପଣଙ୍କୁ ପଚାରିଥିଲି ଆପଣ ମତେ ବଚନ ଦେଇଥିଲେ ମୁଁ ହେଉଛି ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ତ ଆପଣ କର୍ଣ୍ଣଙ୍କ ସହିତ ଏପରି କାହିଁକି କଲେ? ଗୁରୁ ଦ୍ରୋଣାଚାର୍ଯ୍ୟ ଉତ୍ତର ଦେଇଥିଲେ କି ତ ମୁଁ ହଁ ମୁଁ ଏହା ଏଥିପାଇଁ କଲି କାରଣ କର୍ଣ୍ଣ ଗୁରୁ କର୍ଣ୍ଣ କୁ ଶିକ୍ଷାକୁ ଚୋରି କରିଥିଲେ। ତ ଶିକ୍ଷା କେବେ ବିି ଚୋରି କରାଯାଏ ନାହିଁ। ତୋ ଏଇଭଳି କିଛି ଘଟଣା ହେଇଥିଲା ମହାଭାରତରେ ତ ଆପଣ କଣ କହୁଥିଲେ ତାହାକୁ ପୁଣି ଥରେ ଆରମ୍ଭ କରନ୍ତୁ।
ହଁ, ତାପରେ ଦ୍ରୌପଦୀଙ୍କର ସ୍ଵୟମ୍ବର ହେଲା। ଯେହେତୁ ସେ ଗୋଟେ ରାଜବଂଶର କନ୍ୟା ତ ତାଙ୍କର ମାନେ ସ୍ଵୟମ୍ବର ହେଇଥିଲା ଦ୍ରୌପଦୀଙ୍କ ସ୍ବାୟମ୍ବର ରେଅର୍ଜୁନ କଠିନ ପରୀକ୍ଷାରେ ବିଜୟ ହେଇଥିଲେ। ପରେ ଦ୍ରୌପଦୀ ପାଞ୍ଚ ପାଣ୍ଡବଙ୍କର ପତ୍ନୀ ହେଇଥିଲେ। ଯେ ତାଙ୍କ ମା ଯେତେବେଳେ କୁନ୍ତି କହିଥିଲେ ଯାହାବି ଆଣିବ ମାନେ ପାଞ୍ଚ ଭାଇ ବାଣ୍ଟିକି ଖାଇବ ଆଉ ପାଞ୍ଚ ଭାଇ- ମାନେ ଏ ମିଶିକି ନବ ତ ମିଳିମିଶିକି ନବ ତ ସେତେବେଳେ ଅ ତାଙ୍କର ପାଞ୍ଚ ଭାଇ।
କୁନ୍ତି ଜପ କରୁଥିବା ସମୟରେ ଅର୍ଜୁନ ଏବଂ ନକୁଳ ଯେତେବେଳେ ତାଙ୍କୁ ସ୍ଵୟମ୍ବରରୁ ଯେତି ଆଣିଲେ ତ ମାତା ମାତାଙ୍କୁ ଅର୍ଜୁନ ଡାକିଲେ ମାତା। କଣ ଆଣିଛି ମୋ ସାଙ୍ଗରେ ଦେଖ କହିଲା ବେଳକୁ କୁନ୍ତି କହିଲେ ଯାହାବ ଆଣିଛ ତାକୁ ପାଞ୍ଚ ଭାଇ ବାଣ୍ଟିନିଅ। ତ ସେଦିନ ଠାରୁ କୁନ୍ତି ପାଞ୍ଚ ଜଣଙ୍କୁ ବିିବାହ କରିଥିଲେ। ତ ହଁ କୁହନ୍ତୁ।
ତାପରେ ପାଣ୍ଡବ ମାନେ ଇନ୍ଦ୍ରପ୍ରସ୍ଥ ନଗର ନିର୍ମାଣ କରିଥିଲେ। ସୁଖରେ ଶାସନ କରିଥିଲେ ଯଧିଷ୍ଠର ରାଜସ୍ଵୟ ଯଜ୍ଞ ଆରେ କଦି ସମ୍ରାଟ ହେଲେ ତାପରେ ପଷା ଖେଳ ହେଲା ଅ ଦୁର୍ଯ୍ୟଧନ ଧନ ଆଉ ଶକୁନି ତାଙ୍କର ମାମୁଁ। ଥିଲେ ଯୋଉ ଦୁର୍ଯ୍ୟୋଧନଙ୍କର ମାମୁନି ଯିଏ। ତାପରେ ତାଙ୍କେ କଣ କରିଥିଲେ ନା ଦୁର୍ଯ୍ୟଧନ ଶକୁନି ଯୁଧିଷ୍ଠରଙ୍କୁ ପସା ଖେଳରେ ହରାଇ ଦେଲେ। ଯାହା ଫଳରେ ପାଣ୍ଡବ ମାନେ ଆଉ ସମ୍ପତି ଦ୍ରୌପଦୀଙ୍କୁ ହାରିଗଲେ ମାନେ ଦ୍ରୌପଦୀଙ୍କୁ ବି ସେଇଠି ନେଇକି ଅପମାନ ଜଣେଇଲେ ତାପରେ ତାଙ୍କ ସହିତ ବହୁତ ମାନେ ଅପମାନିତ କାର୍ଯ୍ୟ କଲେ। ଯାହା ଫଳରେ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଥିଲା। ତାପରେ ପାଣ୍ଡବ ମାନେ କଣ ହେଲେ ବାର ବର୍ଷ ଯାଇଥିଲେ ବନବାସ। ତ ସେଠି ଗୋଟେ ବର୍ଷ ଅଜ୍ଞାତବାସରେ ରହିଥିଲେ। କୁରୁକ୍ଷେତ ଯୁଦ୍ଧ ଯେତେବେଳେ ଷ୍ଟାର୍ଟ ହବ ବନବାସ ଶେଷ ପରେ ମଧ୍ୟ ଦୁର୍ଯ୍ୟଧନ କଣ କରିଥିଲେ ରାଜ୍ୟ ଫେରି ପାଇଲେନି ଯେତେବେଳେ ଯୁଦ୍ଧ ହେଇଥିଲା। ମାନେ ବନବାସ ଶେଷ ହେଲା ତାଙ୍କେ କହିଲେ ତମେ ବାର ବର୍ଷ ଯାଏ ବନବାସ ଯ ଯାଉ ତାଙ୍କର ଶେଷ ହେଲା ପରେ ବି ତାଙ୍କେ ରାଜ୍ୟ ପାଇଲେନି। ତେଣୁ ଯୁଦ୍ଧ ଆରମ୍ଭ କଲେ। ଶ୍ରୀକୃଷ୍ଣ ଅର୍ଜୁନଙ୍କର ସାରଥୀ ହେଲେ ତାପରେ ତାଙ୍କେ କଣ କଲେ ତାଙ୍କ ଉପଦେଶ ଦେଲେ ଯେ ଯୁଦ୍ଧର ଯୁଦ୍ଧରେ ଭୀଷ୍ମ ସର ମାନେ ଯୋଉ ସର ଶଯ୍ୟାରେ ପାତିତ ହେଲେ। ତାପରେ ଦ୍ରୋଣାଚାର୍ଯ୍ୟ ନିହିତ ହେଲେ କର୍ଣ୍ଣ ଙ୍କ ହାତରେ ନିହିତ ହେଲେ। ତାପରେ ଭୀଷ୍ମ ଦୁଃଶାସନକୁ ବଦ୍ଧ କଲା। ସରି ଭୀମ ଦୁଶାସନକୁ ବଧ କଲେ। ଶେଷରେ ଭୀମ କଣ କରିଥିଲେ ଦୁର୍ଯ୍ୟଧନ କୁ ଗଦା ରେ ମାନେ ଯୁଦ୍ଧରେ ପରାସ୍ତ କରିଥିଲେ ଅଠର ଦିନ ଧରିକି ଯୁଦ୍ଧ ଚାଲିଲା। ତ ଯୁଦ୍ଧ ବେଳେ ହଁ ତାପରେ ହଁ